ହ୍ୟାଲୋ।
କଣ କରୁଛୁ?
ଏଇଠି ରୋଷେଇ କରୁଥିଲି ଆଉ।
ଆଉ କଣ ସବୁ ଖବର କହ?
ହୁଁ ହୁଁ ଭଲ ଆଉ।
ଘରେ ସମସ୍ତେ ଭଲ ଅଛନ୍ତି?
କଣ କହିଲୁ?
ଘରେ ସମସ୍ତେ ଭଲ ଅଛନ୍ତି?
ହୁଁ ହୁଁ?
ଆଉ କଣ ରଥଯାତ୍ରା ଆସୁଛିପା ଜୁଲାଇ ମାସରେ?
ହୁଁ।
ଆଉ ତୁ ଦେଇମାନେ ପୁରୀ ଯିବୁନି
ହଁ ଆମର ତ ଯିବାର ପ୍ଲାଇଂ ଅଛି।
ହଁ ରଥଯାତ୍ରା କେତେ ତାରିଖରେ ପଡୁଛି ଏଇ ଜୁଲାଇରେ।
ଜୁଲାଇରେ କେତେ ଉଣେଇଶରେ ନା କଣ ପଡୁଛି। ଉଣେଇଶୀ ନା କଣ? ହୁଁ ଗୁରୁବାର
ଜୁଲାଇ ଷୋହଳରେ ଷୋହଳରେ ପଡୁଛି କି ରଥଯାତ୍ରା। ବୁଝିଲୁ ହଁ ଜୁଲାଇ ଷୋହଳରେ ରଥଯାତ୍ରା ପଡୁଛି। ପୁରୀ ଯିବ ରଥ ରଥଯାତ୍ରା ଦେଖିବା ପାଇଁ ତୁ ଆଉ ଦେଇମାନେ।
ହଁ।
କେମିତି ଯିବ ବସରେ ନା ବୋଲରରେ।
ଉଁ ଉଁ ଉଁ ଆମେ ଯିବୁ ଏଥରେ କୋଉଥିରେ କହିଲୁ ଟ୍ରେନରେ।
ଟ୍ରେନରେ ଯିବ କିଏ କିଏ ଯିବ ତୁ ଦେଇମାନେ ତାପରେ ଆଉ କିଏ ଯିବ?
କାହିଁ ତୁ ଯାଇଥାନ୍ତୁ କି?
ହୁଁ ମୁଁ ଯାଇଥାନ୍ତି ତମସାଙ୍ଗରେ ରଥଯାତ୍ରା କୁ। ଜଗନ୍ନାଥଙ୍କ ଦର୍ଶନ କରୀ ଆସିଥାନ୍ତି ରଥ ଦେଖିଥାନ୍ତି ବହୁତ ଭିଡ ହୁଏ ମୁଁ ଶୁଣିଛି। ରଥଯାତ୍ରା ମୁଁ କେବେ ଯାଇନି ରଥଯାତ୍ରା କୁ।
ଯେମିତି ନିଃଶ୍ଵାସ ବନ୍ଦ ହେଇଯିବ ସେଇଠି।
ହବା ମୁଁ କେବେ ଯାଇନି ରଥଯାତ୍ରା କୁ ବହୁତ ଇଚ୍ଛା ରଥଯାତ୍ରାକୁ ଯିବାକୁ କିନ୍ତୁ ମୁଁ କେବେ ଯାଇନି ରଥଯାତ୍ରା କୁ।
ହୁଁ ତା ଡୋରି ଲାଗିଲେ ଯିବଆଉ।
ହଁ ମୁଁ ଦେଖିନି କେବେ ରଥଯାତ୍ରା। ହଁ ମୁଁ ଯାଇଥାନ୍ତି ତମ ସାଙ୍ଗରେ
ହୁଁ ହଁ ଚାଲୁନୁ ଯିବୁ ବୁଲିକି ଆସିବୁ ଆଉ।
ତମେ କେତେବେଳେ ଯିବ କି ସକାଳୁ ହଁ ଟ୍ରେନରେ।
ନାଇଁ ଆମେ ତ ଭାବିଛୁ ଦିଇ ତିନି ଦିନ ପୂର୍ବରୁ ଯାଇ ସେଠି ହୋଟ ହୋଟେଲ ନେଇ କି ରହିବୁ ବୋଲି।
ହୁଁ ହୁଁ ହୁଁ।
ରହିବୁ ଆଉ ସେଇଠି ନ ରହିଲେ ଏଠି କଣ ହବ କହିଲୁ ଆମକୁ। ଓହୋ ରଥଯାତ୍ରା ଦିନ ଗଲେ ଆମେ ବହୁତ ଲେଟରେ ପହଞ୍ଚିଯିବା।
ଲେଟରେ ତାପରେ ଟ୍ରେନ ବି ବହୁତ ଭିଡ ଥିବ ନା। ବହୁତ ଲୋକ ଯାଉଥିବେ ରଥଯାତ୍ରା ଦେଖିବା ପାଇଁ।
ହୁଁ ଏଯୋଉ ଆଗୁଆ ପଳେଇଲେ
କୋଉଦିନ ଯିବାର ହବ ରଥଯାତ୍ରା ଦେଖିବାକୁ ମତେ କହୁନୁ।
ସେ ଆମେ ଷୋହଳରେ ରଥଯାତ୍ରା କହୁଛୁ ଯଦି ଆମେ ଯିବୁ ନିହାତି ସେ ଦଶ ଆଡୁ ପଳେଇବୁ ପାଞ୍ଚଛଅଦିନ ଆଗରୁ ଗଲେ ବି ଭଲ। ଆଉ ସବୁ ଏରିଆ ବୁଲିଦେବା ଲାଷ୍ଟେ ଲାଷ୍ଟେ କୁ ରଖିଥିବା ରଥଯାତ୍ରା ଦେଖିକି ଆସିବା ରଥ ଟାଣିଆ ଦଉଡ଼ି ଛୁଇଁବା ଭାଗ୍ୟରେ ଥିଲେ ହେବ ଦଉଡ଼ି ଛୁଇଁୟା।
ହଁ ବହୁତ ଭିଡ ହୁଏ ରଥଯାତ୍ରାରେ ବହୁତ ଭକ୍ତ ମାନ ଆସିଥାନ୍ତି ରଥ ଟାଣିବା ପାଇଁ ରଥ ଦେଖିବା ବହୁତ ଭିଡ ହୁଏ।
କୋଟି କୋଟି ଲୋକ ଆଉ କୋଟି କୋଟି ଲୋକ ଆସନ୍ତି।
ହଁ କୋଟି କୋଟି ଲୋକଙ୍କର ମଉଡ ମଣି ଜଗନ୍ନାଥ ମହାପ୍ରଭୁ ନୁହଁ କୋଟି କୋଟି ଲୋକଙ୍କର ମଉଡମଣି ଜଗନ୍ନାଥ ମହାପ୍ରଭୁ।
ସେ ଜଗତର ନାଥ ଆଉ।
ହଁ।
ଅନାଥଙ୍କର ବି ନାଥ ସିଏ
ହଁ ଆଉ ଛୋଟବେଳେ ମନେ ଅଛି ଆମେ ଅଟ ମାର ରଥ କରୁଥିଲେ ଦଉଡା ଜଗୁଥିଲେ ତାପରେ ସମସ୍ତ ଚାଉଳ ବି ଆଦାୟ ହେଉଥିଲା। ଫିଷ୍ଟି ହୁଏ।
ହଁ ହଁ ଆରେ ଆମେ ବା କରୁଥିଲୁ ଯେତେବେଳେ ଆମେ କଣ କରିବୁ ଜଗିବୁ ସମସ୍ତୁ ସେ ସବୁ ପଇସା ଦେବେ ସେଇଟା ଆମର ଗୋଟେ ଖୁସି ଥିଲା। ହେଲା ପଇସା ଦେବେ ସେ ପଇସା ଟା ଆମେ କରିବୁ ଆଉ ନନଭେଜ ଯଦି କିଏ ପିଲା କହିବ କରିବାକୁ ଆମେ କହିବୁ ନାଇଁ ନାଇଁ ନା ସେଟା ରଥ ପଇସା
ରଥ ପଇସା ହେଲା ହଁ। ପୁରୀ ଆଳୁ ପୋଷା ନହେଲେ ପୁରୀ ଡାଲମା ନହ ଭାତ ଡାଲମା ଏସବୁ ବଢିଆ ହୁଏ ନା ହୁଏ।
ଆଉ ଥରେ କରିଥିଲୁ ଯୋଉ ଆମର ଇଏ କଣ ଆମେ ରଥ କରିଥିଲୁ ଚୁଇଁ ରଥଟେ ବାଟରେ ଲୋକ କୁଙ୍କୁ ଜଗିଲୁ ଆଉ ଏମିତି ଦଉଡା ପକେଇକି ଜଗିଛୁ। ସେ ବାଟରେ ସେ ଜଣେ ଲୋକ ଆସୁଥିଲେ ସେ ପଡିଗଲେ। ଦୌଡ଼ାରେ ପଡିଗଲେ ତାପରେ ସେ ଯାଇ କମ୍ପ୍ଲେନ କରିଦେଲେ। ବାପାଙ୍କୁ କି ଅରେ ତମେ ଝିଅ ଏଠି କରୁଛି ରଥ। ଆଉ ମତେ ପକେଇକି ମତେ ହଇରାଣ କରିଦେଲେ।
ହଁ।
ତାପରେ ସେଇ ନୋଟୁ ଆମେ ଆଉ କରୁନା ଯେ ନାଇଁ ଲୋକଙ୍କୁ ହଇରାଣ କରିବୁନ ପଇସା ମାଗିବୁନି
ବାପା କଣ କହିଲେ?
ସେଏ ପାଟି କଲେ ଆସିକି।
ହଁ
ହୁଁ।
ତା ପରେ
ଦେହଟା ପରା ଆମର ଭଲ ନାହିଁ ତ ହେଇଯାଉ କ ଆରେ କାଶ ଜୋର ଥଣ୍ଡା ଗହନା କହନା ଯୋଉ ହଠାତ ଖରା ହେଇଥିଲା ବର୍ଷା।
ଅ ଆରେ ମୋର ବି ଜୋରରେ ଥଣ୍ଡା ହେଇଗଲାଣି। ମୋର ତଣ୍ଟି ଦରଜ ଲାଗୁଛି ମତେ ବି ଜୋର ଥଣ୍ଡା ହେଇଗଲାଣି।
ନାଇଁ ଇଏ ଯୋଉ ସିଜିନ୍ ଚେଞ୍ଜ୍ ହେଲା ତ।
ହଁ ବା ବର୍ଷା ଦିନ ଆସିଲା। ତାପରେ ଆଉ ଗୋଟେ କଥା ମୁଁ ଶୁଣିଥିଲି ତୁ ଜାଣିଥିବୁ ଶୁଣଛୁ ଜଗନ୍ନାଥଙ୍କର ଜଗନ୍ନାଥ କଣ ଅଣସର ଘରେ ରୁହନ୍ତି। ଗରମ ହୁଏ ମୁଁ ଶୁଣିଥିଲି ତୁ ଜାଣିଛୁ ସେ ବିଷୟରେ କିଛି?
ହଁ।
ଟିକେ କହିଲ ମୁ ଶୁଣିବି ଟିକେ।
ସେଇଟା ଯୋଉ କଣ କହିଲୁ। ତାଙ୍କର ଗୋଟେ ଇଏ ହୁଏ ଦେବସ୍ ସ୍ନାନ ପୂର୍ଣ୍ଣିମା ଏଇ ଯୋଉ ପୂର୍ଣ୍ଣିମା ଟା ଆସିବ ଦେବସ୍ନାନ ପୂର୍ଣ୍ଣିମା ଦେବସ୍ନାନ ସେଇଦିନ ସେ ତିନି ଭାଇ ଭଉଣୀ ଆସି ଗାଧେଇବେ ଶହେ ଆଠ କଳସରେ ଗାଧେଇବେ।
ଶହେ ଆଠ କଳସରେ।
ଶହେ ଆଠ କଳସ ଗରାରେ ସେଇ ପୁରା ସୁନା କୂଅରୁ ଆସିବ ପାଣି।
ଅଁ ହଁ।
ମିତୁନାରୁ ପାଣି ଆସିଲେ ସେ ସେଠି ଗାଧେଇବେ ସବୁ ଲୋକ। ଲୋକଙ୍କ ସାମ୍ନାରେ ସେଇ ଗାଧେଇବେ ଯୋଉ ବଡ ଦାଣ୍ଡ ଆମ ସିଂହ ଦ୍ଵାରା ସେଇ ରୁ ଆନନ୍ଦ ବଜାର।
ହଁ ଆନ ହଁ ସିଂହ ଦ୍ୱାର ସାଇଡ ରେ ହଁ ତାପରେ ଗାଧେଇବେ ତାପରେ
ସେଇଠି ତାଙ୍କର ଅଛି ମାଷ୍ଟ ସ୍ନାନ ମଣ୍ଡପ ଏଇଠି ଗାଧେଇବେ ହେଟୁ ଗାଧେଇକିରି। ଯବ ଯିବେ ଅଣସର ଘରକୁ ସେଇଠି ତାଙ୍କ ତାଙ୍କ ଦେହ ଖରାପ ହବ ଯେ କିଏ ଗାଧେଇକି ଏତେ ଗାଧେଇକି ତାଙ୍କୁ ଜର ହେଇଯିବ। ହେଲା ଜର ହେଇଯିବ ଜର ହେଇକି ସେ କଣ କରିବେ ନା ତାଙ୍କର ସେବା ହବ। ତାଙ୍କର ସବୁ ପଣ୍ଡ ମାନେ ଯୋଉ ପଣ୍ଡା ମାନେ ଥିବେ ସେ ତାଙ୍କ ସେ ସେବାୟତ। ସେ କଣ କରିବେ ତାଙ୍କ ସେବା କରିବେ ସେବା କରି ସେ ସଠୁ ପନ୍ଦର ଦିନ ପରେ ଯାଇ ଭଲ ହେବେ ଆଗ କାଳରୁ କଥା ଅ ଅ ଯେ ସେ ଥରେ ତାଙ୍କର ଜଣେ ଭକ୍ତ ବହୁତ ଭଲ ଜଣେ ଇଏ ଭକ୍ତ ଥିଲେ ସେ କି ତାଙ୍କୁ ମାନେ ଏତେ ବଡ ଭକ୍ତ ଥାଇକି ବି ତାଙ୍କ ଦେହ ଥରେ ଖରାପ ହେଲା। ହେଲା କି ତାପରେ ଜଗନ୍ନାଥ ତାଙ୍କୁ ତାଙ୍କର ତ ଯେହେତୁ ତାଙ୍କ କର୍ମରେ ଅଛି କଷ୍ଟ ଭୋଗିଆ ତ ସେ ଆଉ ଜଗନ୍ନାଥ ତାଙ୍କ କଷ୍ଟ ଟାକୁ ଆଣି ପାରିଲେନି।
ହଁ ହଁ।
ବହୁତ ତାଙ୍କୁ ବହୁତ କଷ୍ଟ ହଉଥାଏ। ତାଙ୍କ ଭକ୍ତ କୁ ଜଗା କହିଲେ କି ଆଉ ତୋତେ ଯଦି ଏତେ କଷ୍ଟ ହଉଛି ଏବେ ମୁଁ ତୋ କଷ୍ଟ ଟା ମୁଁ ନେଇ ଯିବି ମୋ ଦେହକୁ ଆଉ ସାରା ବର୍ଷ ମୋ ଦେହ ହିଁ ଖରାପ ହବ।
ଓହୋ ଜଗନ୍ନାଥ ଭକ୍ତର କଷ୍ଟ କୁ ନିଜେ ନେଇଗଲେ।
ହଁ ଭକ୍ତର କଷ୍ଟକୁ ସେ ନିଜେ ନେଇ ଗଲେ ସେ ଆଉ ତାଙ୍କୁ ମୁକ୍ତି ଦେଇ ପାଇଲେନି ତାଙ୍କ କଷ୍ଟ ଟାକୁ ସେ ନିଜେ ନେଇ ଆସିଲେ।
ହଁ ତାପରେ
ହୁଁ। ତାପରେ ଏମିତି ଜଗନ୍ନାଥଙ୍କ କଥା ତ କହିଲେ ସରିବନି।
ହଁ। ନାଇଁ ଯୋଉ କହନ୍ତି ମୁଁ ମୁଁ ଶୁଣିଥିଲି ଠାକୁର ଅଣସର ଘରେ ରହିଲେ ବହୁତ ଗରମ ହୁଏ।
ନ
ବହୁତ ଜୋରେ ଗରମ ହୁଏ ତାପରେ ସୋଉଟୁ ରଥ ଯାତ୍ରା ଟାଇମରେ ଯାଇକି ବର୍ଷା ହୁଏ ନା କଣ ଶୁଣିଥିଲି ମୁଁ।
ହଁ ହଁ ସେଇ ପନ୍ଦର ଦିନ ବା ଠାକୁର ଯେତେବେଳେ ରହିଥିବେ ନା ଠାକୁର ଘର ଦେହ ଖରାପ ପଡିଛନ୍ତି ମାନେ ଆମେ ସେତେବେଳେ ବହୁତ କଷ୍ଟ ଅନୁଭବ କରିବା।
ହଁ ହଁ।
ହୁଁ।
ଓ ହୋ ଏମିତି କଥା ନା।
ହଁ ତାପରେ ସିଏ ଆସିଲା ପରେ ଯୋଉଦିନ ରଥଯାତ୍ରାକୁ ସେଇଦିନ ବାହାରିବେ। ଗୁଣ୍ଡିଚା ଯାତ ଯୋଉ ଦିନ ହୁଏ, ସେଇ ଦିନ ବାହାରିବେ ସେ ଦିନ ସେ ଲ ଲକ୍ଷ୍ମୀଙ୍କ ହାତରୁ ଖେଚୁଡି ଖାଇକି ଆସିବେ। ଆଉ କଣ ଉପାସ ଆସିବେ କି ଭକ୍ତ ମାନଙ୍କୁ ଦର୍ଶନ ଦବା ପାଇଁ ଖେଚୁଡି ଖାଇକି ଆସିବେ। ଆସିଲା ପରେ ତ ଏଠି ଅଁ ତାଙ୍କର ସୋଉଟୁ ଫେରେ ଆସିବେ ଆଡପ ମଣ୍ଡପ ଯୋଉଟା କି ଆମର ଶ୍ରୀ ଗୁଣ୍ଡିଚା ମନ୍ଦିର। ତାଙ୍କର ସେଇଟା କୁହନ୍ତି ଆଡପ ମଣ୍ଡପ। ସେଇଠି ରହିଲା ପରେ ସେଠି ସେ ହୁଁ ସେଠି ସବୁ ଖାଅ ଖାଇବେ। ତାଙ୍କ ମାଉସୀ ହାତରୁ ସବୁ ଆଉ।
ହଁ।
ହୁଁ।
ଯୋଉ କହନ୍ତି ମାଉସୀ ମା ମନ୍ଦିର ଯୋଉ
ମାଉସୀ ମା ମନ୍ଦିର ଆଉ ଗୋଟେ ଅଛି ଇଏ ହଉଛନ୍ତି ଶ୍ରୀ ଗୁଣ୍ଡିଚା ମାଉସୀ ମାଙ୍କ ମନ୍ଦିର ବାଟରେ ହଁ ବାଟରେ ପଡେ ଯୋଉଟା କି ସେ ଖାଆନ୍ତି କଣ କହିଲୁ ପୋଡ ପିଠା ସେଇଠି ଖାଆନ୍ତି ଅଟକି ଯାଆନ୍ତି ମାଉସୀ ମା ପୋଡପିଠା ଦେଲେ ସେ ଖାଇକି ଆସନ୍ତି।
ଓହୋ ହଁ।
ହୁଁ। ହୁଁ, କି ବ ଜଗନ୍ନାଥଙ୍କ ବିଷୟ ରେ ବହୁତ କ ଥା ଅଛି।
କିନ୍ତୁ ଜଗନ୍ନାଥଙ୍କ ଡୋରି ଲାଗିଲେ ଜଗନ୍ନାଥଙ୍କ ଦର୍ଶନ ମିଳେ।
ହୁଁ ଡୋରି ଆଉ ଆମର ବି ଗୋଟେ ଇଚ୍ଛା ଶକ୍ତି ଥିବା ଦରକାର। ହୁଁ, ଆମର ମନରେ ଯଦି ଇଚ୍ଛା ନଥିବ
ମନରେ ମନରେ ଇଚ୍ଛା, ଜଗନ୍ନାଥଙ୍କ ପାଇଁ ଭକ୍ତି
ହୁଁ ସବୁ ଥିବା ଦରକାର।
ହୁଁ।
ଆଉ ସେଦିନ ତାଙ୍କୁ ଖାଲି ମୁଁ ଖାଲି ଡାକୁଛି ଏତିକି କି ପ୍ରଭୁ ଆମକୁ ଜଲ୍ଦି ତମ ପାଖକୁ ମାନେ ନିଅଟି ରଥଯାତ୍ରାରେ ତମକୁ ସେଇ ରଥାରୁଢ ଆକାରରେ ମାନେ ରୂପରେ ଦେଖିବାକୁ ବହୁତ ଇଚ୍ଛା।
ହଁ ତାହେଲେ ଯିବା କଥା ତାହେଲେ କନଫର୍ମ ହେଲା ରଥଯା କୁ ତୁ, ଦେଇ ମାନେ, ମୁଁ ଯିବା କନଫର୍ମ ହେଲା।
ହୁଁ, ତୁ ତାଙ୍କ ରଥ ନା ସବୁ ଜାଣିଛୁ ନା ନାଇଁ?
ତାଳ ଧ୍ୱଜ, ଦେବ ଦଳନ, ଆଉ ଆଉ ଗୋଟେ ରଥ ନା କଣ? ଗୋଟେ ରଥ ନା ତାଳ ଧ୍ୱଜ, ଗୋଟେ ନ ନାଁ ହଉଛି ଦେବ ଦଳନ। ରଥ ନା?
ମେନ୍ ତ ତୁ, ଭୁ ମେନ୍ ତୁ ଭୁଲିଗଲୁ ଜଗନ୍ନାଥଙ୍କ ର ହେଲା ନନ୍ଦିଘୋଷ। ହଁ ବଳଭଦ୍ରଙ୍କର ହେଉଛି, ବଳଭଦ୍ରଙ୍କର ତାଳ ଧ୍ୱଜ ଆଉ ମା ସୁଭଦ୍ରାଙ୍କର ଦେବଦଳନ ଆଉ।
ହଁ ହଁ।
ର ସେଠି ସବୁ ଉପରେ ନା ଲାଗିଥିବ ଯୋଉ ଶୁଆ ବସିଥିବେ। ତ ଏମିତି ସବୁ କେତେ ଅଛି ଆମେ ଯୋଉଟା କି ଆମେ ଜାଣିପାରିବା କଣ। ତାଙ୍କର କେତେ ଅଛି, ଆମେ
ମୋର କିନ୍ତୁ ବହୁତ ଇଚ୍ଛା ରଥଯାତ୍ରା ଦେଖିବା ପାଇଁ। ଜଗନ୍ନାଥଙ୍କ ଡୋରି ଲାଗୁନି ଆଉ କଣ କରିବା।
ଠୁଁ ଡୋରି ଲାଗିବ।
ହଁ।
ହୁଁ ମନରୁ ସେତିକି ଡାକେ ହୋ ମତେ ଟିକେ ଆପଣଙ୍କ ପାଖକୁ ନିଅନ୍ତୁ ମୋର ଟିକେ ଦେଖିବା ପାଇଁ ଇଚ୍ଛା। ହଉ ସେ ଯେମିତି ହେଲେ ନେବେ ଆଉ ସେ ତ ଭକ୍ତଙ୍କ ପାଇଁ ପାଗଳ ସେ
ବହୁତ ଭକ୍ତଙ୍କୁ ବହୁତ ଭଲ ପାଆନ୍ତି ଜଗନ୍ନାଥ ମହାପ୍ରଭୁ।
ତ ଯେମିତି କିଛି ଅସୁବିଧାରେ ନ ପଡୁ।
ହଁ।
ଆଉ ସିଏ ଜାଣିଛୁ ରଥ ଅଟକେଇ ଦେବେ ତାଙ୍କ ଭକ୍ତ ଯେ ପର୍ଯ୍ୟନ୍ତ ନ ପହଞ୍ଚିଛି, ସେ ରଥକୁ ଅଟ କେଇ ଦେବେ।
ଆଉ ତାହେଲେ ଏମିତି ସବୁ କଥା।
ଶୁଣୁ ମୁଁ ଗଲା ବେଳେ ନଡିଆ ନେଇଯିବି, ତୋ ପାଇଁ ନେବି କି ତୁ ଯାଚିଛୁ?
ହଁ ମୋ ପାଇଁ ଆଣିବୁ ତ। ନଡିଆ, ମୁ ଯାଚଥିଲି ନଡ଼ିଆ, ମୋ ପାଇଁ ଆଣିବୁ।
ହୁଁ ନଡିଆ ନେଇଯିବି, ସେ ଭୋଗ, ସେ ତାଙ୍କର ତ ନଡ଼ିଆ ପ୍ରିୟ, ହେଲା
ହଁ।
ନଡିଆ ତାଙ୍କ ପାଇଁ ନେଇଯିବା ଆଉ ତୁଳସୀ ବି ତାଙ୍କର ବହୁତ ପ୍ରିୟ।
ହଁ ତୁଳସୀ ମାଳାରେ ବହୁତ
ହଁ ତାଙ୍କ ପାଇଁ ସେଇ ତୁଳସୀ ନଡିଆ, ଆମେ ଆଉ ତାଙ୍କୁ କଣ ଦେଇପାରିବା।
ହଁ ସେଇ ତ ସେଇ ତ ଦୁନିଆର ସେଇ ତ ଦୁନିଆର ଜଣେ ମହା ମାନେ ମଣିମା ଯୋଉଁ କୁହନ୍ତି।
ହଁ।
ହ୍ନୁ।
ଆମେ ମାନେ ଜଗନ୍ନାଥଙ୍କ ଆଗରେ କିଛି ବି ନୁହଁ। ଆମେ ଆମେ ଜଗନ୍ନାଥଙ୍କ ଆଗରେ କିଛି ବି
ଜଗନ୍ନାଥ ମହାପ୍ରଭୁଙ୍କ ପାଇଁ ଦୁନିଆଁ ଚାଲିଛି।
ତାଙ୍କ ବିନା ତ ପତ୍ର ହଲିବନି ଆଉ ଆମେ
ହଁ ଜଗନ୍ନାଥ ମହାପ୍ରଭୁଙ୍କ ପାଇଁ ଏ ଦୁନିଆଁ ଚାଲିଚି। ଆଉ ତାହେଲେ ଯିବା ତାହେଲେ ହଁ ଯିବା।